ହାଲୋ
ତୁନ୍ ଫୋନ୍ ଦୂରେରେ ଥୋଇଚୁ ନା କଁ? ଆଁ କ ଥା ଦୁ ପୁରା। କଥା ତ ଯେମିତି ଦୂରରୁ ଶୁଭୁଚି ପୁରା ଫୋନ୍ ଟା ପାଖକୁ ନେ।
ହଁ ଆ
ଉଁ ହୁଁ ବ୍ଲୁଟୁଥ୍ ବୋଧେ ଲଗେଇଚୁ ଆଉ ସେଇ ଯୋଗୁ ଏଠି ଥୋଇ ସେଠି କଥା ହଉଚୁ ଆଉ।
ହଁ। ଆଉ କଣ?
ଆଉ ସବୁ ଭଲ?
ହଁ ସବୁ ଭଲ ଆଉ। ତୋ ଖବର କଣ ଭଲ?
ହୁଁ ଭଲ। ଆଉ ତମ ଆଡେ ବର୍ଷା ଫର୍ଷା ହେଇନି?
ଆମର ତ ଆଜି ଖରା ବେଳେ ଜୋରେ ବର୍ଷା ହେଇଚି ଆଉ।
ଆମରା ଆମର ଆଡ଼େ ବା କଣ ହେଲା କହିଲୁ ଘଡ଼ଘଡ଼ିଟା ମାଇଲା ଏମିତି ଯେ ଆମ ଟିଭି ଟା ପୋଡିଯାଇଚି।
ହ ହଁ।
ଟିଭିଟା ପଡି ଯାଇଚି ହଁ। ସୁଇସ୍ ଟା ବନ୍ଦ କରିନଥିଲୁ କି ପ୍ଲଗ୍ କାଢି ନଥିଲୁ। ଏଇ ଯୋଉ ହେଲା ମୁଁ ସେ ଫୋନଥିଲି ବୋଲି ତ ବାହାରିକେ ମେକାନିକ୍ ନମ୍ବର କି ଚିହ୍ନା କିଏ ଅଛନ୍ତି କି?
ହଁ ହଁ ଆମର ଏପଟେ ମେକାନିକ୍ ଅଛନ୍ତି ଟିଭି ମେକାନିକ ଅଛନ୍ତି ମୁଁ କଥା ହେଇଯିବି।
ହୁଁ।
ତମର କୋଉ ଟିଭି କି?
ଆମର ବା ସେ ବହୁତ ମାନେ କଣ କହିଲେ ଛୋଟ ଛୋଟ ଥିଲ ଯୋଉ ଆଗରୁ ଯୋଉ ସବୁ ଟିଭି ସବୁ ନଥିଲା ବ୍ଲାକ୍ ଆଣ୍ଡ ୱାଇଟ୍। ସେଟା ରଙ୍ଗୀନ କଲର ଟିଭି ଟା କିନ୍ତୁ ସେମିତି ଆଗ କାଳର।
ଓହୋ।
ହଁ ପୁରୁଣା ଟିଭି ଟା ସେ।
ହଁ ଟିଭି ଟୋଟାଲ୍ ପୋଡ଼ିଗଲା ନୁହଁ?
ହୁଁ।
ବହୁତ ଜୋରରେ ଘଡ଼ ଘଡ଼ି ବି ଆଜି ମାରୁଥିଲା ତ।
ହୁଁ ଆମ ଏଠି ପୁରା ଏମିତି ହେଲା ହେତାର ଫାର ପୋଡ଼ି ସେ ଟିଭି ଯାଇଚି ଏନ୍ ତାକୁ ସଜାଡ଼ି ହବ କି ନାହିଁ କେ ଜାଣି। ସେ ମେକାନିକ ଦେଖେଇଲେ ଯାଇ ସେ ଯାହା କହିବ ଆଉ।
ହଁ ମେକାନିକ୍ ତ ଆମର ଏପଟେ ଅଛନ୍ତି ମୁଁ କଥା ହେଇଯିବି ସେ ସଜାଡ଼ି ଦେବେ ଟିକେ। ଆଉ କିଛି ଲାଇନ ଆଉ ଫ୍ୟାନ ହେରିକା କିଛି ହେଇନି?
ନାଇଁ ସେ ସବୁ ଅଛନ୍ତି ଠିକ, କିନ୍ତୁ କଣ କହିଲୁ ଏଇ ଆଗ କାଳର ଟିଭି ଏବେ ସେ କଣ ସଜାଡ଼ି ହବ କି ନାଇଁ କି ନୂଆ ଟିଭି କିଣିବାକୁ ପଡ଼ିବ।
ନା ସେଇ ଟିଭି ସଜାଡ଼ି ହବ। ଆଗରୁ ତ ସେଇ ଟିଭିରେ ବହୁତ ସିରିଏଲ ସବୁ କେତେ ସିରିଏଲ ଦଉଥିଲା ପୁରୁଣା ସମୟରେ।
ହୁଁ।
ସେତେବେଳେ ସବୁ କଣ ସବୁ ସିରିଏଲ ଦଉଥିଲା ଆଗୁରୁ? ଶକ୍ତିମାନ ଏଇସବୁ କେତେ ବହୁତ ସିରିଏଲ।
ଟି ଗୋଟେ ଦୋଉଥିଲା।
ହଁ ତାପରେ କରନ୍ ଡିଟେକ୍ଟିଭ ଗୁଡା ଦୋଉଥିଲା। ସେଥିରେ ବୋହୁତ୍ ସିରିଏଲ୍ ଦୋଉଥିଲା।
ହଁ।
ସେତେବେଳେ ସମୟ ଟା ବୋହୁତ୍ ବଢ଼ିଆ ଥିଲା।
ହଁ ସେତେବେଳେ କଣ କହିଲୁ ଟିଭି ଥିଲା ଆମେ ବି ସମୟ ବାହାର କରି ଦେଖୁଥିଲେ, ଏବେ ସେଇ ଟିଭି ଅଛି କିନ୍ତୁ ଆମେ ଟିଭିି ଦେଖୁନାହିଁ।
କେବେ ଏବେ ତ ସବୁ ମୋବାଇଲି ହେଇଗଲାଣି, ଆଉ ଟିଭି ଆଉ କଣ ଏବେ ତ ୟୁଟ୍ୟୁବ୍, ୟୁଟ୍ୟୁବ୍ ଟ୍ୟୁବ୍, ହେଇଗଲାଣି ସରିଲା ଟିଭି ଭଳିଆ ୟୁଟ୍ୟୁବ୍। ତାପରେ କଣ କହିଲୁ, ସେତେବେଳେ ସବୁ କଣ କହିଲୁ ଚ୍ୟାନେଲ୍ ଟିଭି ଚ୍ୟାନେଲ୍ ବେଶୀ ନଥିଲା ଗୋଟେ ଗୋଟେ ଚ୍ୟାନେଲ୍ ଥିଲା ଡିଡି ନ୍ୟାସନାଲ୍।
ହଁ।
ତାପରେ ସେଥିରେ ବୋହୁତ୍ ଚାଲ ଠିକ୍ ବାରଟା ବାଜିବ ତ ଟିଭିି ର ସରିଲା କାମ। ଚ୍ୟାନେଲେ ସେ ଚ୍ୟାନେଲ୍ ସେଣ୍ଟର ଯିବ। ଫୁଣି ଫୁଣି ସକାଳ ହବ ତ ପୁଣି ସେଣ୍ଟର ଆସିବ। ଆଉ ସେତେ ବେଳେ କଣ କହିଲୁ, ଆଣ୍ଟିନା ଥିଲା କେମିତି ଆଣ୍ଟିନା କହିଲୁ, ଟି ଟାଇପ୍ ର ଗୋଟେ କେମିତି ଆଣ୍ଟିନା ନ ଥି ଲା, ମୋଡ଼ା, ମୋଡ଼ା ଆଲୋମିନିୟମ ର।
ହଁ ଯଦି ନ ଆସିବ ଆଣ୍ଟିନା ଯାଇଙ୍କି ଆମେ ବାଡ଼େଇବା ଫେରେ
ଆଣ୍ଟିନା ବାଡ଼ିଆ ହବ, ନହେଲେ ସେଣ୍ଟର ଇଏ ହବ, କଣ କହିଲୁ ତା ଯୋଉଟା ଆଡଜଷ୍ଟମେଣ୍ଟ ଅଛି। ଚ୍ୟାନେଲ୍ ର ଇଏ କରିବା ପାଇଁ। ତା, ସେତେବେଳେ ଟିଭିର ବି ବେଶୀ ଭୋଲଟେଜ୍ ବି ଆସୁନଥିଲା ମାନେ ଏଇ ଯୋଉ ଟିଭି ଚଲେଇବା ପାଇଁ।
ହଁ।
ସେତେବେଳେ ଷ୍ଟାବ୍ଲାଇଜର୍ ସବୁ ଲାଗିଥିଲା।
ହଁ ତାପରେ ବି ହଁ। ହଁ ତାପରେ ଆମେ କଣ କରିବୁ, ରିବାରିଆ ମାନେ ଫିଲ୍ମ ଦେବ ହେଲା ଆମେ ସବୁ କାମ ସାରି ଫିଲ୍ମ ଦେଖିବାକୁ ଭାଇ ବାହାରିଥିବୁ ହେଲା।
ସେତେବେଳେ ତ ତିନିଟା ବେଳେ, ତିନିଟା ବେଳେ ଫିଲ୍ମ ଦିଆ ଆଉ।
ହୁଁ ତିନିଟା ବେଳେ ଫିଲ୍ମ ନାହିଁ, ଯୋଉ ଦିନ ଆମେ କଣ କହିଲୁ ଫିଲ୍ମ ପାଇଁ ରେଡି ହେଇଥିବୁ ଭାଇ ଖେଳ ଗୋଟେ ଗୋଟେ ଦିନ ପକେଇଦିଏନି?
ହଁ।
ଖେଳ ଯଦି ପକେଇ ଦେଲା ସରିଲା ଆମ ମୁଣ୍ଡ ଖରାପ ଆଉ।
ହଁ ସେତେବେଳେ କଣ କହିଲୁ ଓଡିଆ ଫିଲ୍ମ ଦୋଉଥିଲା ତିନିଟା ବେଳେ।
ହଁ।
ତାପରେ ସେଇଠୁ ରାତିରେ କଣ କହନି ହିନ୍ଦୀ ଫିଲ୍ମ ଦିଏ। ଶନିବାର ନା ଶୁକ୍ରବାର ରାତିରେ ନଅଟା ହ କି ଆଠଟାବେଳେ ହିନ୍ଦୀ ଫିଲ୍ମ ଦିଏ।
ହ
ସେ ଠିକ୍ ବାରଟା ବେଳକୁ ସରେ ଫିଲ୍ ବାରଟାରେ ଫିଲ୍ମ ସରେ। ହଁ ଠିକ୍ ବାରଟାରେ ଫିଲ୍ମ ସରେ। ହଁ ସେତେବେଳେ ସମୟ ବୋହୁତ୍ ବଢିଆ ଥିଲା।
ହଁ।
ତାପରେ ସେତେବେଳେ କଣ କହିଲୁ ଟିଭି ବି ସମସ୍ତଙ୍କ ଘରେ ନଥିଲା।
ହଁ।
ସେତେବେଳେ ଲାଇନ୍ ବି କନେକ୍ସନ ସମଙ୍କ ଘରେ ପ୍ରାୟ ନଥିଲା। ବାତ୍ୟା ହେରିକା ପରେ ସବୁ ଏତେ ଲାଇନ୍ କନେକ୍ସନ ଏରିକା ନଥିଲା।
ନା ବା ସେତେବେଳେ ଡିବି, ଲଣ୍ଠନ
ହଁ ତାପରେ ଡିଡି ନେସନାଲ ପରେ ପରେ ସେଇ ଦି ହଜାର ମସିହା ପାଖାପାଖି ସବୁ ସିଡି ମେସିନ୍ ଆସିଲା। ସିଡି ଡିଭିଡି ସବୁ କ୍ୟାସେଟ୍ ଚାଲେ ନା
ହଁ।
ଆ ସବୁ ଫିଲ୍ମ, ଗୀତ ସବୁ ହୁ।
ଆ ଏବେ ଡେଭଲପମେଣ୍ଟ ଯେମିତି ହେଲା ସବୁ ସରିଲା
ତାପରେ ସେ କେତେବେଳେ ସବୁ ମନେ ଅଛି ସବୁ ଚକୋଲେଟ ଏରିକା ସବୁ କେତେ କମ ପଇସାରେ ମିଳୁଥିଲା। ସେତେବେଳେ ସବୁ ଚକଲେଟ ଆମେ ଖାଏ ସବୁ ଚକୋଲେଟ ହେରିକା ସବୁ କେତେ ବହୁତ ଚକୋଲେଟ ଏବେ ଆଉ କିଛି ନାହିଁ।
ହୁଁ ହୁଁ। ସେ ଯୋଉ ମାନେ କଣ କହିଲୁ ଆମ ଏବେ ଫୋନ ଆମୁକୁ କେତେ ଇଏ କରିଦେଇଛି ଆଗରୁ ଆମ ସାଙ୍ଗସାଥି ମାନେ ବସିକି କେ ତେ ଖେଳ ଖେଳୁଥିଲୁ କହିଲୁ।
ହଁ ହଁ ତାପରେ ସେତେବେଳେ ସମସ୍ତଙ୍କ ପାଖରେ ସମୟ ଥିଲା। ଏ ତ ଫୋନ ହେଇଗଲା ପରେ ସବୁ ୟୁଟ୍ୟୁବ ଏଆ ସବୁ ଆଉ କୋଉଠି ଟାଇମ୍ କାଇଁ?
ସମସ୍ତେ କାମରେ ରହିଲେ ଆଉ କେହି ଫୋନ ଦେଖିଲେ କେହି କାହା ସାଙ୍ଗେ କଥା ବି ହେଲେନି।
ହଁ ଏବେ ତ ଆଣ୍ଡ୍ରଏଡ ଯୁଗ ହେଲା ଆଉ ଆଣ୍ଡ୍ରଏଡ ଫୋନ ଆଉ
ହୁଁ।
ତାପରେ ଏବେ ବି ସବୁ କଣ କହିଲୁ ଯୋଉ ଟିଭି ରେ ସବୁ କେତେ ପ୍ରକାର ଟିଭି ଚ୍ୟାନେଲ ଆସୁଛି
ହୁଁ।
ତା ପୁରା ଅନଲିମିଟେଡ ଟାଇମ୍ ବି ଟିଭି ଚାଲି ପାରୁଛି ସେତେବେଳେ କଣ ଠିକ ରାତି ବା ରାଜା ହବ ତ ଚ୍ୟାନେଲ ବନ୍ଦ ଚାନେଲ ନୁ ଆଉ ଏମିତି ଆଉ।
ହୁଁ କହନା କହନା ଆଗ କାଳରେ ମଣିଷ ସେ ଭାବୁଛି ଆଉ ଥରେ ଫେର ପିଲା ଦିନ ହେଇଯାନ୍ତା କି।
ହଁ।
ହୁଁ ଫେରେ ସେଇ କାଦୁଅ ମାଟି ଘର ଚାଳ ଘର ଲଣ୍ଠନ ଡିବି ହଁ।
ତାପରେ ସେତେବେଳେ ରାସ୍ତା ବି କଣ ସବୁ କେମିତି ମହରମ ରାସ୍ତା ଥିଲା ମହରମ ମାଟି ରାସ୍ତା। ଏମତି ଟିକେ ଢଳେଇ କିି ପିଚୁ ରାସ୍ତା ସେତେବେଳେ ସମୟରେ ନଥିଲା।
ହୁଁ ଏବେ ସବୁଠି କଂକ୍ରିଟ୍।
ଏବେ ସବୁଠି ତ କଂକ୍ରିଟ ରାସ୍ତା ଆଉ ତାପରେ ଏବେ ସବୁଠି ଲାଇଟ୍ ସିଷ୍ଟମ୍ ତାପରେ ଏବେ ସବୁ ଆଣ୍ଡ୍ରଏଡ଼ ଫୋନ୍ ନା ନାଇଁ?
ହୁଁ ସେଇ ଯୋଗୁଁ ମୃତ୍ୟୁ ସଂଖା ସଂଖ୍ୟା ସବୁ ବଢୁଛି।
ହଁ ତାପରେ ସେତେବେଳେ ସବୁ କଣ କହିଲ ସାଇକେଲ ର ସମୟ ଥିଲା।
ହୁଁ।
ସେତେବେଳେ ସାଇକେଲ କୁ କଣ କହନ୍ତି କହିଲ?
ସାଇକେଲ କୁ କଣ କହନ୍ତି ମୁଁ ଜାଣିନି‌।
ସୋନଗାଡ଼ି କୁ ସୋନଗାଡ଼ି। ଯେତେବେଳେ ସାଇକେଲକୁ କହନ୍ତି। ତାପରେ ସେତେବେଳେ ବି କଣ କହିଲୁ ଶଗଡ ବେଶୀ ଚାଲୁଥିଲା ସେତେବେଳେ କଣ ଏତେ ଗାଡି ହେରିକା ଥିଲା ସବୁ ସେତେବେଳେ ଶଗଡ଼।
ଓ ହୋ ଶଗଡ଼ରେ ସବୁ ଯାହା ଜିନିଷ ସବୁ ନିଅନ୍ତି ନା।
ହଁ ସେତେବେଳେ ଶଗଡ଼ ଚାଲୁଥିଲା। ସେତେବେଳେ ସମୟ ବି ବହୁତ ବଢିଆ ଥିଲା।
ହଁ ଲୋକମାନଙ୍କ ଭିତରେ ଏକତା ଥିଲା।
ଏକତା ଥିଲା ଲୋକମାନଙ୍କ ଭିତରେ ହିଂସା ନଥିଲା ସବୁ ଭଲ ଥିଲା। ସେତେବେଳ ସମୟ ଟା‌।
ହୁଁ।
ଆଉ ଏବେକା ସମୟ କଣ ଏବେ ଆଉ ଚାଲିଛି କଳି ଯୁଗ ଯୋଉ କହନ୍ତି। ସେୟା ଚାଲିଛି ଆଉ ସେତେବେଳେ ତ ବଢିଆ ସମୟ ଥିଲା।
ହଁ। ସେଇ ପିଲା ଦିନ ଫେରେ ଫେରି ଆଇଲେ ଭଲ ହଅନ୍ତାନି।
ହଁ ସେତେବେଳେ ସବୁ କଣ କହିଲୁ ଚାହାଳି ଥିଲା, ଚାହାଳି କହନ୍ତି ଆମ ଯୋଉଠି ଯାହାକୁ ଟ୍ୟୁସନ କୋହୁଚେ। ସେତେବେଳେ ଚାହାଳି ଥିଲା। ଆମେ ଯୋଉ ପଢୁଥିଲେ ପ୍ରଥମ କ୍ଲାସ୍ ପୂର୍ବରୁ ସେତେବେଳେ ଚାହାଳି ନଥିଲା କି ଫାଷ୍ଟ୍?
ହଁ ଆମେ ଯୋଉ ମଧ୍ୟାହ୍ନ ଭୋଜନ ଖାଉଥିଲେ ହେଲାକିି ଆମେ ଆସିବୁ ଆମ ସ୍କୁଲ୍ ଟା ପାଖରେ ଥିଲା। ଥାଏ ଆମେ କଣ କରିବୁ ଆ ଆସିବୁ ଘରକୁ ମାନେ ଥାଳି ପାଇଁ ତା ବୋଉ କଣ କରିଥିବ ଆଳୁ ଭ୍ରତା କରିଥିବ ନହେଲେ ଆଳୁ ଭଜା କରିଥିବ। ଆମେ ତାକୁ ନେଇକି ଯିବୁ, ନେଇକି ଯିବୁ ସେଠୁ ଖାଇବୁ ସାଙ୍ଗ ହେଇକି ଯିଏ ଯାହା ମାନେ ଆଣିଥିବ ସବୁ ସାଙ୍ଗ ହେଇକି ଖାଇବୁ, ସାଙ୍ଗ ହେଇକି ଖା କି ତାକୁ ସେଇ ଗୋଟେ ପୋଖରୀ ଅଛି ଆମର, ଏଠି ହେଲା ବଡ ପୋଖରୀଟେ। ସେ ପୋଖରୀ କି ପୋଖରୀରେ କଣ କରିବୁ? ଧୋଇବୁ ସେ ଥାଳିିକି ଥାଳିିକି ବଜେଇ ବଜେଇ ବଜେଇ ବଜେଇ ଘର ପର୍ଯ୍ୟନ୍ତ ଆସିବୁ। ଏତେ ଜୋର ବଜେଇବୁ ନା।
ଥିଲା କଣ କହିଲୁ ମଧ୍ୟାହ୍ନ ଭୋଜନ ଜନରେ ଭାତ ଡାଲି।
ହଁ ଅଣ୍ଡା ବି ମିଳୁଥିଲା ପ୍ରାୟ।
ହଁ ଅଣ୍ଡା ଥିଲା ଅଣ୍ଡା ଅଣ୍ଡା ସେ ସେତେବେଳେ କଣ କହିଲୁ ଅଣ୍ଡା ଦଉଥିଲା ସବୁ ପିଲା ଘରକୁ ନେଇ ଯାଉଥିଲେ, ପାଞ୍ଚଟା ଛଅଟା ଏମିତି କଣ ଅଣ୍ଡା ଦଉଥିଲେ। ଆଉ କଣ ବୁଧବାର ନା ଶୁକ୍ରବାର ଅଣ୍ଡା ତରକାରୀୁ ହୁଏ କଣ।
ହୁଁ ହୁଁ ତାପରେ ଆମର ସରିଲା ପରେ ହଁ।
ହଁ।
ଆମର ସରିଲା ପରେ ସେମାନେ ଏବେ ଦେଲେଣି ସୋୟାବିନ୍
ହ ସୋୟାବନ୍ ବଡି। ନାଇଁ ଖାଇଛେ ନା ଖାଇଛେ ଆମେ ପ୍ରାୟ ଖାଇଛେ।
ହ
ହଁ ଖାଇଛି ଜଷ୍ଟ ସ୍କୁଲ ସ୍କୁଲ ସରିବା ପୂର୍ବରୁ ସେ ସୋୟାବନ୍ ବଡି ଅଣ୍ଡା ତରକାରୀ ସବୁ ଡାଲି ଏ ସବୁ ବାର ଅନୁସାରେ ହୁଏ ହୋଉଚି। ସୋମବାର ମଙ୍ଗଳବାରକୁ ଦିନ କଣ ଥିବ ସେ ଅନୁସାରେ ହୁଏ ଆଉ।
ସେ ଡାଲମା
ନା ନା ସବୁ ସେତେବେଳେ ପିଲା ଦିନ ସମୟ ବୋହୁତ ବଢିଆ ଥିଲା।
ହୁଁ ସେତେବେଳେ ଯୋଉ ବେଙ୍ଗଳା ପଡୁଥିଲା ମାନେ ଅଛେ ମାନେ ହଁ ଆମର ଏଠି ଆମର ଏଠି ମୁଁ ତାେ ବେଙ୍ଗଳରେ ବୁଲିବି। ମୁଁ ସେ ଯୋଉ କୁଟାରେ ଟୋଟାଲି ମଜାମସ୍ତି ହବୋଟା କୁଟାରେ ବଳଦ ଜୋଉ ତାଙ୍କ ପ ମ ଚଲଥ
ଟା ସେତେବେଳେ ଯୋଉ ଧାନ ଅମଳ ସରିଲା ବେଳେ ପୁରା ହୁଏନି ପାଳ ଗଦା ଛଣ ଗଦା ସବୁ
ହ ହଁ ହଁ।
ବହୁତ ଭଲ ଲାଗଥିଲା ସେ ସମୟ।
ହଁ।
ଆଉ ଏତି ସବୁ ଆଉ ପିଲାଦିନ କଥା ବୋହୁତ ମନେ ପଡେ।
ପୁରୁଣା କଥା ତ ହଁ ପୁରୁଣା କଥା ଏବେ ପକେଇଲେ ମାନେ ପୋଥି ହବ ଯୋଉଟା କି ସରିବନି ହୁଁ ତାକୁ ଲେଖିଲେ ବି ସାରିବନି ସିଏ
ଦେଖ ପୁରୁଣା ଦିନ ବହୁତ ବଢିଆ ସ୍ମୃତି।
ଆମ ଜୀବନ ଥିବା ଯାଏଁ ଆମେ ତାକୁ ଭାବିବା କି ଆ ଆମ ପିଲାଦିନ କେତେ ଏତେ ଭଲ ଥିଲା। ନାଇଁ ଏବେକା ଛୁଆ କଣ ଖେଳ କଣ ଜାଣିଲେନି। ଏବେକା ଛୁଆ ଖେଳ କଣ ସେମାନେ ଜାଣିଲେନି। ଆମେ ଆସିବୁ ଆଗ ସ୍କୁଲ ରୁ ବ୍ୟାଗ ଫୋପାଡିବୁ ତ ଚାଲିଲୁ ଖେଳିବାକୁ।
ହଁ ହଁ।
ହଁ।
ସେ ସମୟ ବହୁତ ବଢିଆ ଥିଲା ପିଲା ଦିନ।
ହୁଁ ତରେ ସନ୍ଧ୍ୟାରେ ଖାଇଥିଲୁ ପାଠ ପଢିବାର ବି ନାହିଁ। ପାଠ ପଢୁ ଥିଲୁ ଯେ ଯେତିକି ଯେତିକି ସ୍କୁଲ ରେ ପଢିକି ଆସିଥିବୁ ଆଉ ଶୋଇଲୁ ଶୋଇଲୁ ସଲା। ଏତେ ବି ପାଠ ସାଠ ପ୍ରତି ଏତେ ଇଏ କରୁନଥିଲୁ।
ହଁ ଏମିତି ସବୁ ପିଲା ଦିନ ଥିଲା ବହୁତ ବଢିଆ ଥିଲା।
ହଁ।
ଏମିତି ସବୁ ପିଲାଦିନ ଥିଲା ବହୁତ ବଢିଆ ଥିଲା କିନ୍ତୁ ପିଲାଦିନ। ପିଲା ଦିନ କଥା କହିଲେ ବି ସରିବନି ହଁ।
ହୁଁ ହଁବା ସରିବନି ବହୁତ କଥା ଅଛି। ହଉ ଶୁଣୁ ତୁ ସେ ଟିଭିି ବାଲା କି ନ ମୋ ନମ୍ବର ଟା ଦବୁ ନା ତା ନମ୍ବର ଟା ମତେ ତ ପଠେଇବୁ ହେଲା ମୁଁ ତା ସାଙ୍ଗରେ କଥା ହେଇଯିବି ଯଦି ହବ ଟିଭି ଟା ସଜାଡି ଦବା ନହେଲେ କଣ କରିବା ଆଉ ଆଉ ଗୋଟେ କିଣି ଆଣିବା ନହେଲେ।
ହଉ। ହଉ ଠିକ ଅଛି ଆଉ ମୁଁ ଟଟିଭି ମେକାନିକ କଥା ହେଇି କହିବି ଟିଭିଟା ସଜାଡିବା କଥା ଆଉ ହେଲା। ହଉ ମୁଁ ଏବେ ର ମୁଁ ଏବେ ରଖୁଛି ଆଉ। ହଉ ହଉ ଠିକ ଅଛି ହଉ ରଖୁଛି।
ହଁ ହଁ ହଁ ହଁ।